ହଁ ନମସ୍କାରେ ଟିକେ ନେଟୱାର୍କ ଆସୁନି ବୋଧେ କଥା ଭଲସେ ଷୁବା ହଉନି।
ଏବେ ଶୁବିଲା
ହଁ।
ହଁ କୁହନ୍ତୁ ଆଉ କଣ କରୁଛନ୍ତି?
ଏବେ ରାତି ପାଇଁ ଚାଲିଚି ସବୁ ଖାଦ୍ୟ ପ୍ରସ୍ତୁତ
କଣ ରୋଷେଇ କରୁଚନ୍ତି?
ରୁଟି ଡାଲମା।
ଓହୋ।
ଦିନରେ ମସଲାଛ ହେଲା। ମାଛ ଭାତ ମାଛ ସେଥିପାଇଁ ଏଇନା ଟିକେ ହାଲ କା ଆଉ ସାଧା ତମର ଦିନରେ କଣ ହେଇଥିଲା?
ଆମର ଭାତ ଡାଲମା ଭଜା ହେଇଥିଲା।
ଆଜି ଆଇଁଷ ହେଇନି?
ନା ଆଜି ଆଇଁଷ ହେଇନି ଏଇ ସପ୍ତାହରେ ବହୁତ ଆମେ ଖାଇ ଦେଇଛୁ ଆଇଁ ସ ଆଉ ଖାଇ ଆର ସପ୍ତାହରେ ଆଉ ଏଇ ସପ୍ତାହରେ ନୁହେଁ
ଓହୋ ସେଥିପାଇଁ ଆଜି ବାର ଥିଲା ଆଇଁସ ହେଇନି ଆଉ।
ହଁ।
ରାତିରେ କଣ ପ୍ରୋଗ୍ରାମ୍?
ରାତିରେ ଯଦି ହବ ସେଇ ରୁଟି ଭଜା କ୍ଷୀର ଆଉ।
ହଁ। ରୁଟି ସେ ଯେତେ ହାଲକା ଜିନିଷ ରାତିରେ ଖାଇପାରିବେ ଆଉ ଭ ଜା ସନ୍ତୁଳା ଡାଲମା ନା।
ହଁ।
ଆଉ ଏବେ କଣ ପାଠ ପଢା ପଢି ଚାଲିଛି ନା କଣ?
ହଁ ଏବେ ପଢୁଛି ପଢା ଜଶ୍ ସରିଲା ମୋର।
ଆପଣ କଣ କରୁଛନ୍ତି?
ଆଉ ମୋର ପାଠ ପଢା ପଢି ସାରିକି ଆମ ହାଉସ୍ ୱାଇଫ ଅଛି ଏବେ।
ଆଚ୍ଛା ଆଚ୍ଛା।
ମୋର ଗୋଟେ ପୁଅ ଆଉ ଗୋଟେ ଦେଢ ବର୍ଷର ଝିଅ।
ଆଚ୍ଛା ଆଚ୍ଛା। ଆଉ କେମିତି କଣ ମାନେ ମ୍ୟାନେଜ କରୁଛନ୍ତି?
ସେମିତି ମାନେ ହୋଉଛି ଆଉ।
ସକାଳୁ ଉଠୁଥିବେ କାମ କରୁଥିବେ ପୁରା ତ ପିଲା ଛୋଟ ଏକା ଅଛନ୍ତି।
ହଁ ସବୁତ ସେଇ ପିଲାଙ୍କ କାମ ଆଉ ଆମର କଣ ଅଛି। ଆଉ ତମର ଲକ୍ଷ୍ୟ କଣ ଅଛି ଆଗକୁ?
ଏଇ ଚାକିରି କା ପାଇଁ ପକଉଛି ଆଉ ଆଉ ଯୋଉ ସବୁ ପୋଷ୍ଟ ପାଇଁ ବାହାରୁଛି ଗମେଣ୍ଟ ର। ସେ ସବୁ ପାଇଁ ପକଉଛି ଆଉ।
ଟିଉସନ କରନ୍ତି ନା କରୁନାହା
ନା ମୁଁ ଟିଉସନ କରୁନି ଆଉ। ମୁଁ ଟ୍ୟଉସନ କରୁନି ମୁଁ ଏଇ ପଢା ପଢି କରୁଛି ପକା ପକି ପୁ କରୁଛି ଏମିତି କରୁଛି ଆଉ।
ହଁ। ଭଲ ଭଲ ଆଗକୁ ଯାଅ ଭଲ ଚାକିରି କର।
ଥା ଧନ୍ୟବାଦ ହଁ ଘରେ ଭଲ ଅଛନ୍ତି ଆପଣଙ୍କର?
ହଁ ଆମେ ବି ଭଲ ଅଛୁ।
ଓହ ଆପଣ ଆଡେ ଏବେ କଣ ବର୍ଷା ନା ନର୍ମାଲ?
ଆମର କାଲି ତ ଇଆଡେ ବର୍ଷା ହେଇଥିଲା। ଅ ଦିନ ଆକ ବର୍ଷା ହେଇନଥିଲା କିନ୍ତୁ ପାଗ ପୁରା ଥଣ୍ଡା ଥିଲା। ଆଜି ସଖାଳେ ବ ର୍ଷା ହେଇଥିଲା ତାପରେ ଏ ଖରା ବେଳକୁ ଯୋଉ ଖରା ହେଲା ଟି ଗୁଳୁ ଗୁଳି ହଉଚି। ଏପର୍ଜ
ବହୁତ ଟାଣ ଖରା ହଉଚି ଆଉ ଦେହକୁ ଭାରି କାଟୁଚି ବି।
ହଁ ବର୍ଷା ଦିନେ ବି ଏମିତିଆ ଟାଣ ଖରା ହେଇଅଛି।
ହଁ।
ଆପଣଙ୍କ ଆଡେ ବର୍ଷା ହେଇଥିଲା?
ଆମର କାଲି ପହରଦିନ ଏମିତି ପୁରା ଲାଗ୍ ଲାଗ୍ ପୁରା ବର୍ଷା ପୁରା ସକାଳୁ ନେଇକି ରାତି ତି ଯାଏଁ ହଉଥିଲା ଆଜି ହଉଚି ଟୋଟାଲି ସକାଳୁ ଖରା ହଉଚି ହଉଚି ବହୁତ ଖରା ହଉଚି।
ଓହୋ। ପୁରା ଚେଞ୍ଜ ଆ ମାନେ ଥଣ୍ଡା ଥିଲା ଦି ଦି ଦିନ ହେଲା ଥଣ୍ଡା ଥିଲା ତା ପୁରା ଗରମ।
ହଁ ସିଜିନ୍ ଚେଞ୍ଜ ହଉଚି ସବୁ ଦେହ ବି ଖରାପ ହଉଚି।
ହଁ ଏବେ ତ ବେଶୀ ଥଣ୍ଡା ଜର ଏବେ ବେଶୀ।
ହଁ।
ଥଣ୍ଡା ଜର ମେଡିସିନ ଅପେକ୍ଷା ମାନେ ଘରେଇ ଯଦି ଆମେ ଦେଶୀ ଉପଚାର କରିବା ଆହୁରି ଭଲ।
ଉଁ।
ମେନ୍ ମେଡିସିନ୍ ଟା ଶୀଘ୍ର କାମ କରିବ କିନ୍ତୁ ସେଇଟା ସାଇଡ୍ ଇଫେକ୍ଟ ଥିବ ତାର।
ହୁଁ। କାଢା କି ନାଲି ଚା ଆପଣଙ୍କ ନାଲିଚା ଆସେ କରି?
ହଁ। ଏଇ ଗୋଲମରିଚ ଅଦା ପକେଇବି ହୁଁ ଗୋଲମରିଚ ଅଦା ହୁଁ ଚାହା ପୁରା ଅଳ୍ପ ପରିମାଣରେ ପକେଇବେ, ଚାପତି ଯୋଉଟା ଆମର।
ଫାଷ୍ଟ୍ କଂ ହବ।
ଫାଷ୍ଟ୍ ପାଣି ଗରମ ଗଂ ଗରମ ହେଲା ପରେ ଅ ଦା ଆଉ ଗୋଲମରିଚ ଛେଚିକି ପକେଇଦେବେ।
ହଁ।
ସିଏ ଭଲସେ ପୁରା ଫୁଟିଗଲା ପରେ ଯଦି ଗୋଟେ ଗ୍ଲାସ ପାଣି ଦେଇଥିବେ
ହଁ।
ସିଏ ପୁରା ଫୁଟିକିନା ଅ ପୁରା ହାଫ୍ ଗ୍ଲାସ୍ ହେଲା ବଳକୁ ତମେ ଚିନି ଆଉ ଚାହା ପକେଇକି ଟିକେ ଫୁଟେଇ ଦବ ତାପରେ ଛାଣିକି ପିଇବ।
ଆଉ କ୍ଷୀର ଅରିକା କିଛି ପଡିବନି?
ନାଇଁ ନାଲି ଚାହରେ କ୍ଷୀର ପଡେନି, ଯଦି କ୍ଷୀର ଚାହା କରିବ ସେମିତି ଆଗେ ଏଣେ ଫୁଟେଇଦବ କ୍ଷୀର ପଛରେ ପକେଇବ ଆଗେ ଚାହା, ଅଦା, ଗୋଲମରିଚ ପାଣି ଫୁଟେଇଦବ ଛିଜି ଭଲସେ ଫୁଟିଲା ପରେ ତାପରେ‌‌ କ୍ଷୀର ପକେଇବ।
ଆଚ୍ଛା ଆଚ୍ଛା।
ଟୁଲା ପରେ ତାକୁ ଛାଣି ପିିଇବ।
ମୁଁ ଥରେ ହଉଛି ଏମିତି ସବୁ କଲା ପରେ ଲାଷ୍ଟ୍ କୁ କ୍ଷୀର ପକେଇଥିଲି ସେ କ୍ଷୀର କ ଫାଟିଗଲା ଅଦା ପ କେଇ ଥିଲାର କିଛି ଟାଇମ ପରେ କ୍ଷୀର ପକେଇଲା ବେଳୁ ଫାଟି ଯାଉଛି କଣ ପାଇଁ? ଛେନା ଛିଡିଲା ଟାଇପ୍ ର।
ହଁ ହଁ ସେମିତି ଥରେ ଥରେ ହେଇଯାଏ।
ତ ସେଇଥିପାଇଁ ମୁଁ ଆଉ ଅଦା ଏକା ଆଉ ପକଉନି ଟୋଟାଲି ଚାରେ।
ଆଁ ଅଦା ଟା ଟିକେ ବେଶୀ ପରିମାଣରେ ଦବନି ଟିକେ ଅଳ୍ପ ଦବ। ନହେଲେ କ ହଁ ପାଣିକି ଖି ଅଅଳ୍ପ ପାଣି ଦବ କ୍ଷୀର ଦବ। ଚାହା ଅଦା ସବୁ ଛେଚିଛିଚିକି ଏକାଥରେ ପକେଇଦବ।
ଆଛା ଆଚ୍ଛା। ଚା ପତି, ଅଦା, ଗୋଲମରିଚ ଆଉ ଗୁଜୁରାତି ଆଚ୍ଛା।
ହୁଁ। କ୍ଷୀର ଯଦି ଛିଡି ଯାଇଥିଲା ତାହେଲେ ସେଇଟା ଯଦି ଦୋକାନ କ୍ଷୀର ହେଇଥିବ ବାସି କ୍ଷୀର ହେଇଥିବ ଯେଦି ସେଥିପାଇଁ ବି ଛିଡି ଯାଇଥିବ। ପ୍ୟାକେଟ୍ କ୍ଷୀର ହଁ ହଁ।
ହେଲେ ବି ସେମାନେ ପାଣି ଏକା ମିଶେଇ ଦିଅନ୍ତି ନା କା ପାଣି ମିଶେନ୍ତି ପାଉଡର୍ ମିଶାନ୍ତି।
କେତେ ପ୍ରକାର ମିଶାଉଛନ୍ତି, ଏବେ ତମନେ ଶୁଦ୍ଧ ଜିନିଷ ଗୁଡା ଖାଇବାକୁ ବି ମିଳୁନି। ପନିପରିବା ଠୁ ଆରମ୍ଭ କରି ସବୁଥିରେ ତ ମିସ୍
କେମିକାଲ୍ ମିଶୁଚି କଲର୍ ମିଶଚି ଇଞ୍ଜେକ୍ସନ ଦେଇ ଦଉଛନ୍ତି। ନିଜେ ଯାହା ଗଯଦି ଘ ଭଲ ଖାଇବ ତାହେଲେ ଘରେ ଛାତ ଉପରେ କି ବାରିଆଡେ ଲଗେଇକି ଖାଇବ ଯାହା, ହେଲ୍ଦି ଜିନଷ ଆଉ ମାର୍କେଟରେ ଯାହା ମିଳ ସେ ତ ସବୁ ଇଏ ଆଉ।
ହଁ।
ହଁ ଆଜି କାଲି ତ ଟାଇମ ଦରକ୍ କାର ସବୁ ଲଗା ଲଗି କର ତାର ଯତ୍ନ ନବା ଇଏ ସିଏ ଗଛର।
ହଁ ଅଁ ଯେମିତି ଦେଖ ଅଦା ଏବେ ଧର ତମ ଆ ବିଲାତି ଅଛି ଷାଠିଏ ଟଙ୍କା ତମେ ଯଦି ଏବେ ଗଛ ଲଗେଇକିନା ତାଙ୍କୁ ଫଳ ଫଳେଇବ ଫଳ ଫଳିଲା ବେଳେକୁ ସେ ଦଶ ଟଙ୍କା ହେଇଯାଇଥିବ।
ହଁ ଅଁ
କେଜି ତମେ କହିବ ସେଠୁ କଣ ଆମେ ଦଶ ଟଙ୍କା ଦେଇ କିନା କାହିଁକି କେଜି ନ କିଣି ଆଣି ଖାଇବୁ ଆଉ ବାଇରେ କାହିଁକି ଲଗେଇବୁ ପାଣି ଦବୁ ସାର ଦବୁ ତା ଦେହରେ ପୁଣି ଯଦି ଗାଈ ପଶିକି ଖାଇଯିବ ଯେ ଫୁଣି ବେଶୀ ମନ କଷ୍ଟ ହବ
ହଁ ଅଁ
ସେମିତି ବି କେତେ ଥର ହେଇଛି ମୋ ସାଥିରେ
ଓହୋ ଆପଣ ଗଛ ଏକା ବି ଲଗାନ୍ତି?
ହଁ ଆମର ମାନେ ଅଛି ଛୋଟିଆ ବାରି ଖଣ୍ଡେ ଅଛି ସେଇଠି ମୁଁ ସବୁ ପ୍ରକାରିଆ ଲଗାଏ ଅଳ୍ପ ଅଳ୍ପ ଜହ୍ନି ଗଛ ଦିଟା ହଉ କି ଭେଣ୍ଡି ଗଛ ହଉ କଖାରୁ ଗଛ ଏମିତି ଟିକେ ଟିକେ ଲଗେଇ ଦିଏ। ମାନେ ଯୋଉଟା ଧରକର କଖାରୁ ଗଛ ଟା ଲାଗିଲା କଖାରୁ ଫୁଲ ହଉ କି ତାର ପତ୍ର ହଉ ମତେ ଯେତେବେଳେ ଇଚ୍ଛା ହବ ଶାଗ କରିକି ଖାଇବାକୁ କଣ କରିକି ଖାଇବାକୁ ଆଉ ସାଙ୍ଗେ ସାଙ୍ଗେ ତ ଯାଇପାରିବିନି କିଣି ବାକୁ ବାଡିରେ ଅଛି ମାନେ ତମେ ଯେତେବେଳେ ନାହିଁ ସେତେବେଳେ ଆଣି ଖାଇପାରିବ।
ହଁ ଅଁ କଖାରୁ ଡଙ୍କ ଏକା ବି ଖାଆନ୍ତି।
ହଁ ତାର କଖାରୁ ର ପତ୍ର, ଡଙ୍କ, ଫୁଲ, ଫଳ ସବୁ
ସିଏ ଗୋଟେ ଗଛ ତାର ସବୁ ଜିନିଷ ଖିଆ ହୁଏ
ହଁ ଅଁ
ଆଉ ପୋଇ ଏକା ପୋଇ କଖାରୁ ଡଙ୍କ ଏ ସବୁ ଖାଇଲେ ଭଲ ମଞ୍ଜା
ହଁ ଅଁ ଶାଗ ପାଳଙ୍ଗ ଶାଗ ଲେଉଟିଆ ଶାଗ ଧନିଆ ଏବେ ଅଳ୍ପ ଅଳ୍ପ ଯଦି ଲଗେଇଥିବ ବାରିରେ ମାନେ ତମେ ବଜାରୁ ଯେତେବେଳେ ନ ଆଣି ପାରିବ ବି ନିଜ ବାଇ ରେ ଯେତେବେଳେ ନାଇଁ ରାତିରେ ହେଲେ ବି ତମେ ନିଜେ ନେଇ ନେଇଥିବା ଖାଇପାରିବ
ହଁ ଶାଗ ଏକା ଧନିଆ ପତ୍ର ହେଇଗଲା ଏବେ ଧନିଆ ପତ୍ର ଅ ଏବେ ତ ପୋଦିନା ପତ୍ର ବି କିଲ ହିସାବରେ ବିକା ହେଲାଣି
ହଁ ଅଁ ଧନିଆ ପତ୍ର ଯେତେବେଳେ ଚାଷ ହୁଏ ସେତେବେଳେ ବିଡା ହିସାବରେ ହୁଏ ଯେତେବେଳେ ଚାଷ ନ ହୁଏ ଦେଖିବ ଏଇ ଉଁ ଖରା ଦିନେ ହଉ କି ବର୍ଷା ଦିନେ ତାର ଏଇନେ କେଜି ହିସାବରେ ବିକ୍ରି ହବ
ହଁ ଅଁ
ତମ ବାଡ଼ିରେ ଲଗାନ୍ତି କିଛି
ନା ମୁଁ ମୁଁ ଲଗ ମମି ମୋର ଲଗାନ୍ତି ସିଏ ହଉଛି ଟମାଟ ଗଛ ଲଗାନ୍ତି ଲଙ୍କା ଲଗାନ୍ତି ଆମର ପୋଦିନା ଲାଗିଛି ଚି ଧନିଆ ବି ଧନିଆ ପତ୍ର ବି ଲାଗିଛି। ଆଉ କଖାରୁ ଡଙ୍କ ଵି ଏଇ କଖା କଖାରୁ ଗଛ ବି ଲାଗିଛି ସିଏ କଖାରୁ ତ କେବେ ହୁଏନି କଖାରୁ ଡଙ୍କ ଆଉ ଫୁଲ ଆଜ୍ଞା ହଉ ଏବେ କଲରା ଲଗା ହେଇଛି।
ଚାରି ପାଞ୍ଚ ଟା କଲରା ଫଳିଛି
ସବୁ ପ୍ରକାରିଆ ଗଛ ତାହେଲେ ଲାଗିଛି ନା।
ହଁ ଟମାଟ ଟା ବହୁତ ହଉଚି ଟମାଟ ଟା ପୁରା ଝୁଡିରେ ଝୁଡିଏ ବାହାରୁଛି।
ହଁ ଅଁ କେତେ ଖୁସି ଲାଗୁଥିବ ନା ନିଜ ବାଇରେହେଇଛି।
ଆଉ ସୁନ ଯେମିତି ହେଲେ ବି ନିଜ ଘର
ହଁ ଅଁ ହଁହଁ ଅଁ କଲରା ପିତା ହେଇଥିଲେ ଵି ମିଠା ଲାଗୁଥିବ ଖାଇବାକୁ ନା
ହଁ ନିଜ ଗଛରେ ନିଜେ ପରିଶ୍ରମ କରି ଯୋଉ କରିଥିବ
ପରିବା ତୋଳିକି ଆଣିଲା ବେଳକୁ ଖୁସି ଲାଗୁଥିବ।
ହଁ। ସେଇଥିରେ ବି ମାନେ ଟିକେ ଟାଇମ ଟା ପଳେଇଲା ବେଳକୁ ଯ ଆଜିକାଲି ଯୋଉ ଫୋନ ଫୋନ୍ ଟିପୁଚୁ ଇଏ କରୁଚୁ।
ହଁ।
ଏଥିରେ ଆଟ୍ଲିଷ୍ଟ ଟାଇମ୍ ପଳଉଚି ଆଉ। କେ ବୋର ବି ହବାର ନାଇଁ କିଛି ନାଇଁ ଆଉ ଟିକେ ଉଁ ଯୋଉ ଗଛ ଫଛ କାମ। ପାଣି ଦିଆ ଦି କାମ ଏକ୍ସରସାଇଜ ଟାଇପ ର ବି ହେଇଯାଉଛି ଆଉ।
ହୁଁ। ତାପରେ ଫୁଲ ଗଛ ବି ଲାଗେଇଥିବ ବୋଧେ
ଫୁଲ ଗଛ ହଁ ଫୁଲ ଗଛ ଗେଣ୍ଡୁ ଟଗର ମନ୍ଦାର ଏତିକି ହିଁ ଲାଗିଛି। ଅପରାଜିତା ଏଇ ସବୁ ଆଉ।
ଭଲ
ତୁଳସୀ ଗଛ ସବୁ ଆଉ
ହଉ ଆଚ୍।
ଓହୋ ଓହଉ ମୁଁ ଆପଣଙ୍କୁ କାଲି ନଲେ କଲ୍ କରିବି ଫ୍ରି ଥିଲେ କହିବେ ଆଗ ଫ୍ଳେନ୍ କଲ୍ କରିବି ଫ୍ରି ଥିଲେ କହିବେ ଆଉ ରଖୁଛି।
ହଁ।